ହ୍ୟାଲୋ।
ଆଜ୍ଞା।
ଆଜ୍ଞା ଆଜ୍ଞା ଜୟ ଜଗନ୍ନାଥ ଶୁଭ ସଂଗୀ ସନ୍ଧ୍ୟା।
ପଣ ଆଜ୍ଞା।
ଆଜ୍ଞା କୁହନ୍ତୁ।
ହଁ ଆପଣଙ୍କ ଯଉ ଭେ ଭେ ପ ଅସ୍ତି ଅଛି।
ଆପଣ କୋଉଠାରେ ବସି ଅଛନ୍ତି?
ଆମ୍ଭେ ଏବେ ବସି ଅଛୁ।
କୋଉଁଠି କିର୍ତ କୀର୍ତ୍ତନରେ?
ଦୋକାନରେ ବସି ଅଛୁ ଆମ୍ଭେ।
କଣ ଓହୋ ଆପଣ ଦୋକାନରେ ବସିକି କଥା ହେଉଛନ୍ତି ଯୋଗାଯୋଗ କରି
କୀର୍ତନ ଆଜ୍ଞା ଟିକେ ଦୋକାନ ଟିକେ ଏବେ ଫାଙ୍କା ହୋଇଥିବାରୁ ଆପଣ ପାଖକୁ କରିପାରୁଛି। ଦୋକାନ ତ ଟିକଏ ଏବେ ଫାଙ୍କା ଥିବାରୁ ମୁଁ ଆପଣଙ୍କ
ତ ଆପଣଙ୍କ ଦୋକାନରେ ନା ଆଉ ନାହାନ
ଆଜ୍ଞା।
ଆପଣଙ୍କ ଦୋକାନରେ କଣ ଆଉ କେହି ନାହାନ୍ତି ଆପଣ ଏକା?
ପିତାଶ୍ରୀ।
କ୍ୟାଣ୍ଡେଡ କିନ୍ତୁ ଆପଣ ପିତାଶ୍ରୀଙ୍କ ଆଗରେ ଆଗରେ ଏ ଏମିତି କଥା ହେଇ ପାରୁଛୁ ସେଇଥିପାଇଁ ମୁଁ ପଚାରିଲି ଆପଣ କଣ ଏକା ନା ଆଉ କିଏ?
ପିତା ପିତାଶ୍ରୀଙ୍କ କ ପଛ ଆଡ଼େ ମୁଁ ଗପୁଛି ପିତାଶ୍ରୀ ସେପଟେ ଅଛନ୍ତି ମୁଁ ଟିକେ ଏପଟକୁ ଆସିଛି ହେରି। ସହ ବାର୍ତ୍ତାଳାପ କରିପାରୁଛି।
ଆଜ୍ଞା ଆଜ୍ଞା ଆଉ ଯଦି ଆଃ ହଠାତ୍ କରି ପିତାଶ୍ରୀ ଆଗମନ କରିଦେଲେ ତାପରେ?
ପିତାଶ୍ରୀ ଆଗମନ ପାଇଁ ମୋର କି
ଆଜ୍ଞା ଆଜ୍ଞା କିନ୍ତୁ ଆପଣ ଯୋଗାଯୋଗ ବନ୍ଦ କରିବେ ନାହିଁ ନହେଲେ ନାହିଁ ମୋର ହ ଆଡେ କ୍ୟାନସଲ ହେଇଯିବ ବୁଝିପାରିଲେ? ଆଜ୍ଞ
ମୁଁ ଆପ ମୁଁ ଆପଣଙ୍କୁ ସାହାଯ୍ୟ କରିବାକୁ
ଆଜ୍ଞା ଆଜ୍ଞା ବହୁ ମାତ୍ରାରେ ଚେଷ୍ଟା କରିବେ ଆଉ ଆପଣ ଯୋଉ ଗଛ ଆ ଆପଣ କେତେ ଜଣଙ୍କ ପାଖରୁ ଟ୍ୟୁସନ ଗଲେଣି?
ଟିଉସନ୍ ଆଜ୍ଞା ମୁଁ ଓନ୍‌ଲି ମୁଁ ମୁଁ ପିଲାମାନଙ୍କୁ ଟିଉସନ ପଢ଼ାଏ ଆଜ୍ଞା ମୁଁ କାହା ପାଖକୁ ଟିଉସନ୍ ହଁ ଯାଏନି
ଆପଣ ଏଇ ତ ଆଉ ଯୋଉ କୁହନ୍ତିନି ବୁଦ୍ଧି ଅଛି ବୋଲି ଦେଖେଇ ହବାର ଫଳ ଏଇଆ ମୁଁ ଆପଣଙ୍କୁ କେଉଁ ବିଷ ବିଷୟରେ କହୁଛି ଆପଣ କେଉଁ ବିଷୟରେ ଆପଣ ବୁଝିବା ଦରକାର ମୁଁ କୋଉ ବିଷୟରେ କହୁଅଛି? ନ ବୁଝିକି ଆପଣ ଖାଲି କହିବେ କି ମୁଁ ଟିଉସନ୍
ପୁଣି ଆଜ୍ଞା ଆଜ୍ଞା। ଠିକ୍ ଅଛି ଆପଣ ଟିକେ ଆଉ ଥରେ ସେହି ଶବ୍ଦକୁ ଉନ୍ନୟନ କରିବି।
ଆଜ୍ଞା ମୁଁ କହୁଥିଲି କି ଆପଣଙ୍କ ପାଖକୁ ଆଜି କେତେ ଜଣ ଟ୍ୟୁସନ ଆସିଛନ୍ତି ଆଉ ଆପଣ କେତେ ଜଣଙ୍କୁ ଟ୍ୟୁସନ୍ ଟ୍ୟୁସନ୍ କରୁଛନ୍ତି ସେଇ କଥା ପଚାରୁଥିଲି ଆଉ ଆପଣ ତ ଅଭର୍ ସ୍ମାର୍ଟ ହେଇକି କହିଦଉଛନ୍ତି କଣ ମୁଁ ଖାଲି ଟିଉସନ କରେ ହୁଏନି। ଆଉ କିଏ ହଉଛି ଏବେ ତାହେଲେ?
ଆଜ୍ଞା ମୁଁ ଆଜ୍ଞା ଦେଖିବାକୁ ଦେଖିବାକୁ ଦେଖି ଆଜି ଦେଖିବାରେ ସେ ଛଅ ଟିଉସନ୍ କରିଦେଇଛନ୍ତି ମୁଁ ପାଞ୍ଚଟା କି ଛଅଟା ଖଣ୍ଡେ
ଆଜ୍ଞା ଆଜ୍ଞା। ଆଜ୍ଞା କେମିତି ଆପଣ ପାଞ୍ଚ ଛଅ ଆପଣଙ୍କୁ ଟିଉସନ କରିଦେଲେ ଆଉ ଏ ଛଅ ସାତ ଆପଣ ଯେମିତି ପାଞ୍ଚ ଛଅଙ୍କୁ ଟିଉସନ କରୁଛନ୍ତି।
ମୋ ଆଡୁ ଟିକେ ଟ କଣ ଭୁଲ ହେଇଯାଇଥିବ ହଁ ଆଜ୍ଞା ଠିକ୍ ସେ
ଆଜ୍ଞା ଆଜ୍ଞା ଆପଣଙ୍କ ଠାରୁ ତ୍ରୁଟି ହେଇଯାଇଛି।
ଆଡ଼େ ରାତି ଅଛି ଆପଣ ଭଡ
ଆଉ ମତେ ତ ଯାହା ଦେଖ ଯାଉଛି ଏବେ ବି ସନ୍ଧ୍ୟା ବେଳେ ଅଛି କାରଣ ଆକାଶ ତ ଫର୍ଚା ଦେଖାଯାଉଛି। ଆପଣଙ୍କ ଆଡ଼େ କେମିତିଆ ବଧାର ଅଛି?
ଚା ହୋଇବାରେ। ଆମର ଖରା ହେଉଛି ତ ଆମ୍ଭେ ମାନେ
ଆଜ୍ଞା ଆପଣ ତାହେଲେ ଖରା ହଉଛି ଆପଣଙ୍କ ଆଡ଼େ? ଆଜ୍ଞା ଆଜ୍ଞା ଆପଣଙ୍କ ଆଡ଼େ ତାହେଲେ ଭୀ ଭୀଷଣ ଜୋରେ ଖରା ହେଇଯାଉଛି ମତେ ତ କାଇହିଁ ଆପଣ କୁଆଡ଼େ ଦେଖାଯାଉନି ଖରା ହେଇଯାଉଛି ବୋଲି ଆପଣ ମତେ ମତେ ଲାଗୁଛି ଯାହା ଆପଣ ମଧ୍ୟ ଦିଲ୍ଲୀ ଆଡ଼େ ପଳେଇଛନ୍ତି ଆପଣ ଦିଲ୍ଲୀ ଆଡ଼େ ପଳେଇଛନ୍ତି ବୋଧେ ଦି ଘଣ୍ଟା ରେ ଡେରିରେ
ଠିକ୍ ଆପଣ ଠିକ୍ ଠିକ୍ ଜାଣିଛନ୍ତି ଆପଣ।
ଆଜ୍ଞା ଆଜ୍ଞା ମୁଁ ଠିକ୍ ହିଁ ଧରେ ସବୁବେଳେ।
ଉ ଉତ୍ତମ ଉତ୍ତମ ମ ପାଖରେ ଖରାର ଆନନ୍ଦ ନଉଛି।
ଆଜ୍ଞା ଆଜ୍ଞା।
ଆଜ୍ଞା ଆନ ଆନ
ଆଜ୍ଞା ଆପଣ ଦିଲ୍ଲୀରୁ ଲୋଟସ୍ ଲୋଟସ୍ ଟେମ୍ପଲ ପାଖକୁ ଲୋଟସ୍ ଲୋଟସ୍ ଟେମ୍ପଲ ପାଖକୁ ଯାଉନାହାନ୍ତି ଉତ୍ତମ ମିନାର କଣ ମଜା ଆସିବ। ଖାଲି ଗରମ ଲାଗୁଥିବ ଲୋଟସ୍ ଟେମ୍ପଲ ଭି
ଆମେଶ ମିନିଟ ପରେ। ଆଉ ଟିକେ ପରେ ଆମେ ସେଇଠିକୁ ଆଗମନ କରିବୁ ଆମେ କଣ ଶୁଣିବା
ଆଜ୍ଞା ଆଜ୍ଞା।
ତାପରେ ବ ସେ ଆପଣ କ କ ତକୁ ଶୁଣାଯିବ।
ଆଜ୍ଞା ଆଜ୍ଞା କାରଣ ସେଇଟା ଗୋଟେ ଖାଲି ଘର ଆଜ୍ଞା ସେ କିଛି ଦେଖିବା ଭଳିଆ କିଛି ଜିନିଷ ନାହିଁ। ଖାଲି ଲୋଟସ୍ ଟେମ୍ପଲ ଆଗରେକୁ ଫଟୋ ଉଠେଇବା ଯାହା ଅଛି ଯେମିତି ତାଜମହଲ ଯେମତି ଥାଏ ସେମିତି ଯେ ଅ ରାସ୍ତା ଥାଏ ଆଉ ଫଟୋ ଉଠେଇବା ପାଇଁ ଟିକେ ବାଟ ଥାଏ ସେମିତି ଲୋଟସ୍ ଟେମ୍ପୁଲ ଲା ପୁରା ସେମିତି ପୁରା ଏମିତି ଚାଲିବେ ସେ ଗୋଟେ ବଡ ପାର୍କ ଭିତରେ ଥିବ ଆଉ ସେଇଟା ଚାଲି ଚାଲି ଯିବେ ସେଇ ଭିତରେ ଭିତରେ କିଛିହିଁ ଲୋଟସ ଟେମ୍ପୁଲ ଭିତରେ ଖାଲି ବସିବାକୁ ନର୍ମଲ ତ ସେ
ମୁଁ ବି ସେଇ ଜାଗାକୁ ଭ୍ରମଣ କରିବାକୁ ଛୋଟବେଳେ ସେ ଜାଗାକୁ ଭ୍ରମଣ କରିବା ପାଇଁ ମୋର
ଆଜ୍ଞା ଆଜ୍ଞା ତାହେଲେ ମାନେ ଆ ଆଜ୍ଞା ଆଜ୍ଞା ତାହେଲେ ଆପଣ ବି ଯାଇଥିଲେ ମୁଁ ବି ଯାଇଥିଲି ଛୋଟବେଳେ ଆପଣ କୋଉ କ୍ଲାସ ରେ ଯାଇଥିଲେ?
ଯାଇଥିଲେ ଯେତେ ବେଳେ ମତେ ଛୋ ମୁଁ ସେତେବେଳେ ଯାଇଥିଲି ଆଉ ଆପଣ?
ଆଜ୍ଞା ଆଜ୍ଞା ମତେ ଯେତେବେଳେ ସପ୍ତମ ମୁଁ ଯେତେବେଳେ ପଢୁଥିଲି ସେତେବେଳେ ଯାଇଥିଲି ମୁଁ ସପ୍ତମ କ୍ଲାସରେ ଥିଲ ମୁଁ ସପ୍ତମରେ ଆକଚୁଲି କହିବାକୁ ଗଲେ ଦୁଇଟି ଜାଗା ବୁଲିବାକୁ ଯାଇଥିଲି ଆଜ୍ଞା ଆଜ୍ଞା ସପ୍ତମ କ୍ଲାସ ରେ ମୁଁ ମତେ ବହୁତ ଭଲ ଥିଲା କାହିଁ କହିବି ଆଜ୍ଞା ଆଜ୍ଞା ମୁଁ କହୁଛି ପା ଶୁଣୁନାହାନ୍ତି ସପ୍ତମ କ୍ଲାସ ମୁଁ ଦି ଜାଗା ବୁଲିବାକୁ ଯାଇଛି ଗୋଟେ ସମରରେ ମାନେ ଏପ୍ରିଲ ଆଡେ ବୁଲିବାକୁ ଯାଇଥିଲ ଆଉ ଗୋଟେ ଡିସେମ୍ବର ଆଡେ ବୁଲିବାକୁ ଯାଇଥିଲ ଡିସେମ୍ବର ଆଡେ ବୁଲିବାକୁ ଯୋଉଟା ଯାଇଥିଲି କି ସେଇଟା ହଉଛି କନ୍ୟାକୁମାରୀ କୁ ରାମେଶ୍ଵରମ ମାନେ ଦିଟାକୁ ମୁଁ କହିବାକୁ କହିବାକୁ ଚାହୁଛି କି ସପ୍ତମ କ୍ଲାସ ରେ ମୁଁ ଦିଟା ଜାଗା ଯୋଉ ଦିଟା ଜାଗା ଯାଇଛି ପୁରା ମସ୍ତ ମସ୍ତ ଜାଗା ଯାଇଛି ଆଉ ଏଇ ମାନେ ଏପ୍ରିଲ ମାସ ହେରିକ ରେ ଯାଇଥିଲି ମୁଁ ଅ ନେଇ ଦିଲ୍ଲୀ ଯାଇଥିଲି ବୈଷ୍ଣବ ଦେବୀ ବୈଷ୍ଣବ ଦେବୀ ଯାଇଥିଲି ଆଉ ଏଇ ସବୁ ଯାଇଥିଲି ଆଉ କଟରା ହରିକା ଯାଇଥିଲି ଆଉ ତ ଦିଟାକ ଜାଗା ମୁଁ ତ ପୁରା ମତେ ମସ୍ତ ଲାଗିଲା କାରଣ ସପ୍ତମ କ୍ଲାସରେ ବୁଲିବାଟା ପୁରା ବଢିଆ ହେଇଥିଲା। ଆଜ୍ଞା ବିଶ୍ୱାସ କରିବିନି ମତେ ଯଦି ଜୀବନରେ କୁହାହବ କି ଆଉ ଥରେ କୋଉ ଜାଗା ଯିବାକୁ ଯାଇଁବ ତାହେଲେ ମୁଁ ଚାହିଁବି କି ଯିବି ଆଉଥରେ ସେଇ କନ୍ୟାକୁମାରୀ ଆଉ ଆଉ ଗୋଟେ ହଉଛି ସେଇ ବୈଷ୍ଣବ ଦେବୀ। ଦିଲ୍ଲୀର,
ତ ମତେ ଏଇ ଦିଇଟା ଜାଗା ବହୁତ ପସନ୍ଦ ହେଲା ଆଉ
ଆପଣଙ୍କୁ ଯଦି ନସିଥିଲା ତାହେଲେ ଆପଣ ଯ ଜାଗା ଆପଣ
ଆଜ୍ଞା ଆଜ୍ଞା ମୁଁ ଆପଣଙ୍କୁ ଆଉ ଗୋଟେ ଜିନିଷ ବି ଦେଖେଇବି କି ମୋ ମାତା ଶ୍ରୀ ଏବେ ଯାଇଛନ୍ତି ବୁଲିବାକୁ ଯୁଆଡେ ହଁ ମଥୁରା ବୃନ୍ଦାବନ ତ ଭଲ ଓବିଅସଲି ଜାଗା ସମସ୍ତଙ୍କୁ ଭଲ ଲାଗ କିନ୍ତୁ ମୋ ମାତାଶ୍ରୀ ହେରିକା ମସୁରୀ ଟେରାଡୁନ ବି ଯାଇଥିଲେ ବିଶ୍ଵାସ କରିବେନି ଆପଣ ଭିଉ ଦେଖିକି ପୁରା ଆଁ କରିକି ଅନେଇଥିବେ ମୁଁ ଦେଖିକି ଦେଖି ମୁଁ ଆଜ୍ଞା ଆଜ୍ଞା ମୋ ମାତାଶ୍ରୀଙ୍କ ଫଟୋ ଦେଖି ମୁଁ ପୁରା
ମୁଁ କେ ବି ସେପରି ଅନ୍ୟକୁ ପଡିବା ଆମକୁ
ଆଜ୍ଞା ଆଜ୍ଞା ମୁଁ ତ ଦେଖିକି ପୁରା ମତେ ଆଚୁଲି ସେଇ ଜାଗା ଟା ଯିବାର ଥିଲା।
ହ
ଆଜ୍ଞା ଆଜ୍ଞା ମନ୍ତ୍ରୁମୁଧ ଦେଖିଦ ଦେଇଛନ୍ତି ଆପଣ ମନ୍ତ୍ର ମୁୁ୍ଧ ହେଇଯାଉଛି ଆପଣଙ୍କର
ହଁ ଆଜ୍ଞା ପୁରା ମନ୍ତ୍ର ଟେ ବଡ ହେଇଗଲେ ଆପଣ ଆପଣଙ୍କ ବନ୍ଧୁ ମାନଙ୍କ ସହ ସେ ଏଟା ପ୍ର୍
ହ ଆଜ୍ଞା ଆଜ୍ଞା ମୁଁ ମୋର ଘରେ ମଧ୍ୟ ସେଇଆ କହିସାରିଥିଲି ଯେହେତୁ ମୋ ମାତାଶ୍ରୀ ମତେ ନେଲେ ନାହିଁ ବୁଲିବା ପାଇଁ ତ ମୁଁ କହିସାରିଥିଲି ଆଗରୁ କି ଯେତେବେଳେ ମୁଁ ଟିକେ ବଡ ହେଇଯିବି ତାହେଲେ ମୁଁ ମୋର ମିତ୍ର ମାନଙ୍କ ସହିତ ଯିବି।
ହଁ ଆପଣ ଚାହିଁବେ ଆପଣ ଆପଣଙ୍କ ଗୋଟେ ପୁ ପୁରୁଷ ମିତ୍ର ସହ ଆପଣଙ୍କୁ ବୁଲେଇବାକୁ ନେଇ ଗଲେ ଆପଣଙ୍କର ଭଲ ହୁଅନ୍ତା।
ନାଇଁ ନାଇଁ ସେ ପୁ ପୁ ପୁରୁଷ ମିତ୍ର ଜଣକ ବଡ ଡହରା ତ ତାଙ୍କ କଥା ଆପଣ ଶୁଣିବେନି।
ସିଏ ଟିକେ ଡହରାମି ମାରନ୍ତି ଆଉ ଟିକେ
କଣକୁ ଟିକେ ସେ ପୁରୁଷ ମିତ୍ର କେସ ହେଇଗଲେ ଆପଣ ତାଙ୍କୁ ଯଦି ନେଇକି ଯିବେ ଆପଣ ତମର ସୁବିଧାରେ ସୁରୁଖୁରୁରେ ହେଇଯିବ।
ଆଜ୍ଞା ଆଜ୍ଞା ଆଜ୍ଞା ଯେ ବୁଝିପାରିଲି ଯେ ନା ପୁରୁଷ ମିତ୍ରଙ୍କୁ ନବା ଠେ କିଛି ନାହିଁ ଯେ ସେ ଖାଲି ସବୁଆଡେ ଡହରାମି ମାରିବେ ତ ଲୋକ ଯୋଉଠି ବାଡେଇଆ କଥା ନୁହଁ ସେଠି ବାଡେଇ ମାନେ ଆମକୁ ବାଡେଇବେ। ସେଇଥିପାଇଁ ସେ ପୁରୁଷ ମିତ୍ରଙ୍କ ଟିକେ ମୁଣ୍ଡର ହାଲତ୍ ଟିକେ
ପୁରୁଷ ମିତ୍ର ଜଣଙ୍କ ଡହରାମି ନୁହଁ। ସେ ଟିକେ ଆପଣଙ୍କୁ ଟିକେ ଟିକେ ମଜା ମସ୍ତି କରିବା ପାଇଁ ସେଇ ଟିକେ ସେ ପ୍ରସ୍ଥାଗତ
ଆଜ୍ଞା ଆଜ୍ଞା ଆପଣ ତ ବହୁତ ଭଲ ଭଲସେ ଜାଣିଛନ୍ତି ସେଇ ପୁରୁଷ ମିତ୍ରଙ୍କୁ ତ ତାଙ୍କ ସପୋର୍ଟ ନେଉଛ ଛନ୍ତି।
ଆଜ୍ଞା ଆଜ୍ଞା ଆଜ୍ଞା।
ଆଜ୍ଞା।
ସିତ ଦିନେ ଆପଣ ସେ ଆଜ୍ଞା।
ଆଜ୍ଞା ଆଜ୍ଞା ମୁଁ ଭ୍ରମଣ କରୁଅଛି। ଆ ଆଜ୍ଞା ଆଞା ଭ୍ରମଣ କରୁ କରିଆ ବାହାରେନି ମୁଁ ଭ୍ରମଣ କରୁଛି ହିଁ ତ ମୁଁ ଆପ କାହିଁକି ଖାଲିଟାରେ କଥା ମାନେ ରହି ବ ତିବି ରହିଲେ ବି ଆପଣଙ୍କ ସହିତ ଯୋଗାଯୋଗ କରି କରି ଯାଉଛି। ଆମ୍ ଆପଣ ନଙ୍କର ଖଟିସ୍ଥଳ ସେଇଠିକି ହିଁ ଭ୍ରମଣ କରିକରି ଯାଉଛି। ଆଜ୍ଞା ଆଜ୍ଞା।
ଆପଣ କଣ କରନ୍ତୁ ଆପଣ ଆପଣ ଟିକେ ଇଟ ଫାଟ ହୁଅନ୍ତୁ ଆପଣ ଟିକେ କେମ୍ଟି ଅଛ?
ଆଜ୍ଞା ଆଜ୍ଞା କଣ ମୁଁ କଣ ଫିଟପାଟ୍ ନାହିଁ ଯେ ମୁଁ ଫିଟପାର୍ଟ ହେବି? ଆଜ୍ଞା ମୁଁ କିଛି
ନାଇଁ ଆପଣ ଟିକେ ରୁହନ୍ତୁ ଏମତି ଖୋଜନି ଆଜ୍ଞା।
ହେ ହେ ଆଜ୍ଞା।
ହୁଁ ହୁଁ।